ହ
ହ୍ୟାଲୋ।
ଆଜ୍ଞା ନମସ୍କାର।
ହୁଁ ନମସ୍କାର।
କେମିତି ମୁଁ ବସିଥିଲି। ଆପଣ?
ମୁଁ ଗୋଟେ ଖାଇକି ଜଷ୍ଟ ଉଠିଲି ଆଉ।
ଆଉ କେମିତି ଅଛନ୍ତି ଆପଣ? ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ସମସ୍ତେ ଭଲ ଏଇନୁ ଘରେ ବେଶୀ କେହି ନାହାନ୍ତି ଆଜି ସବୁ ଫଙ୍କସନରେ ପଳେଇଛନ୍ତି ତ।
ହୁଁ ହୁଁ ହୁଁ ଆଉ ବର୍ଷା ହୋଉଚି?
ବର୍ଷା ପ୍ରବଳ।
ଆମର ଟିକେ କମିଚି।
ଟିକେ ବି କମୁନି ବା ସେଇ ଏତ ସବୁ ବହୁତ ଜୋରେ ହଉଚି। ହୁଁ ହୁଁ। ନାଇଁ ଯୋଉ ଲଘୁ ଚା ବୋଧେ ଅଛି ଯେ ଏଇଥିପାଇଁ ମାନେ ବର୍ଷା ଟା ଜମା କମୁନି ଚାରିଆଡେ ହଉଛି। ବର୍ଷା ଟା ଚାରିଆଡେ ହଉଛି ବୋଧେ ନୁହେଁ କି?
ଆଜ୍ଞା। ହୁଁ।
କଣ ଖାଇଛ ସକାଳୁ?
ମୁଁ ଏବେ ଦହିବରା ଖାଇବି ଆଉ।
ଉୁଁ କଣ ଘରେ କରିଛ ନା କିଣିକି?
ଏ ନାଇଁ ଏବେ କିଣିକି ଆଣଛୁ ଆଜି ଥିଲା ତ। କିଣିକି ଧରିକି ପଳେଇ ଆସିବୁ। ରଜ ବେଳେ ଦହିବରା କରାହେଇଥିଲା ତିଆରି।
ଅ ହଁ। ନାଇଁ ଆମର ହେଁତି କରୁଚେ ବେଳେ ବେଳେ ଟାଣ ହେଇଯାଏ ବେଳେ ବେଳେ ମାନେ ହାଲ ଭଲ ହୁଏ ଆଉ ବେଳେ ବେଳେ ଯୋଉ ଟାଣ ହେଇଯାଏ ମନ ଛାଡିଯାଏ କରିବା ପାଇଁ।
ମୋର ଶାଶୁ ମୋ ଶାଶୁ କରିବେ ପୁରା ନରମ ମାନେ ପୁରା ଛେନା ଭଳିଆ ନରମ। ଆଉ ପୁରା ଏତେ ବଡ ବଡ ପୁରା ଗାଙ୍ଗୁରା ଭଳିଆ ସାଇଜିର ଗୋଟେ ସାଇଜି। ହୁଁ ବଢିଆ ଲାଗେ ମୁଁ ଖାଏନି ମୁଁ ଖାଏନି କାହିଁକି ନା ମତେ ଖଟା ଭଲୁହ ମୁଁ ଖାଏନି ମୁଁ ଖାଲି ସେ ବରା ଗୁଡା ହଁ ମୋ ପାଇଁ ଅଲଗା ବରା କରିଦେଲେ ମୁଁ ଖାଇଦିଏ।
ନାଇଁ ବେଶୀ କଣ ଫେଣନ୍ତି ନା କମେ ହାଲକା ଏତେ ହୁଏ କେମିତି?
ସିଏ ହେଲା କଣ କହିଲ ଆମର ଯୋଉ ପେସେଣା ଆସଛି ତ।
ହଁ।
ସେଥିପାଇଁ ପେଛଣ ରେ କରନ୍ତି ସେଟାରେ ଫେଣୀ ହେଇ ହେଇକା ହୁଏ ନା।
ପେସଣା ବୋଲେ ଶିଳରେ ଶିଳରେ?
ଶୀଳ ନୁହଁ ଯୋଉ ଗୋଟେ ବଡ ବଡ ହୋଷ୍ଟେଲ ମାନଙ୍କରେ ଯେମିତି ଗ୍ରାଇଡି ଦୋକାନ ରେ କରା ହୁଏନି?
ହଁ ହଁ।
ସେଇଥିରେ।
ସେଇଥିରେ ଯେ ତମ ଆମର ଗୋଟେ ଆଣିଥିଲୁ ଯେ ବଡି କରିବୁ ବୋଲି ହେଇ ପେସେଣା। ଯୋଉ କହୁଛ ପ ପଥର ସିଷ୍ଟମ ହେଇଛି ଭିତରେ ତ ହଁ। ଆମର ବି ଆଣିଥିଲୁ କାରଣ ଆମର ଇଲେକ୍ଟ୍ରୋନିକ୍ସ ଦୋକାନ ଅଛି।
ହୁଁ ସେଇଟାରେ କରୁଛୁ। ସେଇଟାରେ ଭଲ ହବ କରନ୍ତୁ ଆଉ ମୋ ଶାଶୁ ସୁଜି ପକେଇବେନି। ସୁଜି ସେ ପକେଇବେନି ମାନେ ବିରି ଆଉ ଗୋଟେ ଚାଉଳ ସୁଜି ବୋଲି ଆସେ ସେଇଟାରୁ ଅଳ୍ପ ପକାନ୍ତି। ପୁରା ଅଳ୍ପ ସେଥିପାଇଁ ବହୁତ୍ ନରମ ହେଇକି ଭଲ ହବ ସୁଜି ପ କାନ୍ଦିନି। ନାଇଁ ଦେଇ ରୁହ ଆପଣ ନୁହଁ ହାତ ମାରି ମାରି କରିବେ। ଆଉ ଟିକେ ଟିକେ ଠିଆ ହେଇକି କରିବେ ବହୁତ୍ ବଢିଆ ପୁରା ହାଲ୍କା ମାନେ ପାଣି ରେ ପକେଇବେ ଭାସିବ ଏତେ ହାଲ୍ କାରେ ବଢିଆ ହବ ସେ
ନା - ନାଇଁ ବୁଝିଲି ଏଟା ଫେଣିୀ ହଉଛି ଭଲ କିନ୍ତୁ ବଡି ପାଇଁ ଆମେ ଯୋଉ କଲୁ ବହୁତ ଖଦଡ
ନାଇଁ ନାଇଁ ଆପଣ ଟିକେ ଟିକେ ପାଣି ଶୁଖ ରଖିଲା ବଡି ପାଇଁ ହୁଏ ଯେ ଟିକେ ହାଲକା ପାଣି ଦେଇକି ହାତରେ ଠିଆ ହେଇକି କରିବାକୁ ପଡିବ। କଲେ ହବ ଆମର ବି ବଢି ପକା ହଉଛି ବଢିଆ ବଢି ପଡୁଛି ସେଥିରେ।
ଆମର ହେଲାନି ଆମର ପୁଣି ଆମେ କେତେଥର ଆମେ ଦିତେ ମାନେ ଦି ଦି ତିନିଥର ବାଟିଚୁ ତାପରେ ଭଲ କି ଧୋଇ ଧୁଆ ଦେଲି ଆମ ଦୋକାନ ରୁ ତ ଆଣିଛୁ। ମୁଁ କହିଲି ଗୋଟେ କାମ କର ଆକୁ ବିକ୍ରି କରିଦିଅ ଆମେ ତ ବେଶୀ ୟୁଜ୍ କରନୁ କିଛି ବି ହେଇନି। ତମେ ନେଇଯା ଆମର ଗ୍ରାଇଣ୍ଡର ଠିକ୍ ଅଛି। ବୋଲି କହିକି ପୁଣି ତା ଦେଇଦେଲୁ ଯେ ସେ ଆଉ ନେଲେନି ଆମର ଥୁଆ ହେଇଛି ହେଇଟା ଉପରେ ସଜଡା ହେଇକି।
ନାଇଁ ନାଇଁ ସେଇଟାରେ କରିବେ ସେଇଟାରେ ବାଟିବେ ବଢିଆ ଫେ, - ଫେଣେଇ ହେଇକି ନି ହବ। ଆପଣ ଚକୁଳି ଫକୁଳି ଯାହାବି କରିବେ ବହୁତ୍ ବଢିଆ ସେ ବାହାରିବ ସେଇଥିରେ କଲେ।
ହେ ହେଇ ହେଇଟା। ଏଇଟା ସେ କହିଲେ କହିଲେ ନାଇଁ ଗ୍ୟାସ୍ ପ୍ରୋବ୍ଲେମ ହବନି ଏଇଟା କରୁଛନ୍ତି ସମସ୍ତେ ଆଜିକାଲି। ପଥର ଯୋଉ ସିଷ୍ଟମ୍ ହେଇଛି ଗ୍ୟାସ୍ ନୁହେଁ। ଯୋଉ ଆମର କଣ କହିଲ ଟିକେ ଛୋଟ ଛୋଟ ଯୋଉ ଘର ତ। ଟିକେ ରଖିବା ପାଇଁ ଆମର ସୁବିଧା ନାହିଁ ବୋଲି ଆମର ଓଭାନ୍ ଗୋଟେ ଥିଲା ଯେ ଓଭାନ୍ ଟାକୁ ପଠେଇଦେଲୁ। ଆଉ ମାନେ ଏଇ ଗ୍ରାଇଣ୍ଡର ମାନେ କଣ କହିଲ ଆଗ ସଖାଳେ ବୋଲେ ମୋ ଶାଶୁ ଯେତେବେଳେ ଥିଲେ ମାନେ ମାନେ ବାହାଘର ହେଇକି ଆସିଲା ସେତେବେଳେ ତାଙ୍କ ଘରଟା ହେଇଥିଲା।
ହଉ ତୁ ପୁରୁଣା ଘର ଆଉ ଛୋଟ ଘର ସେତେବେଳର।
ଆମେ ତିନି ଜଣ ଯା ଆଉ ତ ନୂଆ କରିନାହାନ୍ତି। ତାଙ୍କ ପୁଅ ପାଇଁ ସେ ତିନିଟା ରୁମ ଉପରେ ଅଲରେଡି କରିଦେଇଥିଲେ ତ ହେଇ ହେଇଥିପାଇଁ ସେ ତାଙ୍କର ମାନେ ଆଡଜଷ୍ଟ ହେଇଗଲା। ଏବେ ଆମର ରୋଷେଇ ଘର ଆମ ପାଇଁ କଂଜେଷ୍ଟେଡ ହଉଛି। ତିନି ଜଣ ହେଲା ବେଳକୁ ଛୁଆ ପିଲା ଯେତେବେଳେ ପଶି ଯାଉଛନ୍ତି ଆମକୁ ଅସୁବିଧା ହଉଛି ସେଇଥିପାଇଁ ବେଶୀ ଜିନିଷ
ରଖିବେ ନହେଲେ ଅଲଗା କୋଉ ରୁମ ରେ ରଖିକି କରିବେ କିନ୍ତୁ ସେ ଏଇଥିରେ କଲେ ଭଲ। ଆଉ ବଡି ବଡି ବି ପକେଇବବେ ବହୁତ୍ ବଢିଆ ମୋ ଶାଶୁକୁ ବି ବଡି ପକାନ୍ତି ବହୁତ ବଢିଆ ବା କି ଆପଣ ଠିଆ ହେଇକି ହାତ ମାରିବେ ମଝିରେ ମଝିରେ ଚାଲୁଥିବ ହାତ ମାରିବେ ହେଲା।
ହୁଁ ଆଉ ତ ମୁଁ ତ ସବୁ ଜାଣିନି ହଁ, ଠିଆ ହେଇକି କରିବାଟା ମୁଁ ତ ଜାଣିନି।
ଠେ ବଢିଆ ହବ ବହୁତ୍ ବଢିଆ ମାନେ ପାଣି ରେ ଭାସିବ ଏ ଏତେ ସଫ୍ଟ ହେଇକି ହବ ଯେ ଫେଣ ଫେଣ ହେଇକି।
ଦେଖିଆ ଆଉ ଟ୍ରାଏ କରିବା ଆଉ।
ଇଡଲି ବଢିଆ ହବ, ଚକୁଳି ବଢିଆ ହବ। ତାପରେ ଏଇ ଯୋଉ ବରା ବରା ତ ବି ବଢିଆ ହବ। ଏସବୁ ଭଲ ହବ କରନ୍ତୁ ଆପଣ। ବଡ ଘର ଆପଣଙ୍କର ନା ସେଇଥିରେ ବାଟିକି କରିବେ ବଢିଆ ହବ।
ଓହୋ ସେଇଥିପାଇ ଏମତିରେ କଲେ ନା ଗ୍ୟାସ୍ ପ୍ରୋବ୍ଲେମ ହଉନି ଆଉ ଏ କରିବ ହଉ ତ କରିହେଲାନି
ଫେଣି ହବ ଆମେ ହାତରୁ ଏତେ ଫେଣୁଛେ ସେଇଥିରେ ମନକୁ ଫେଣି ହେଇକି ବାହାରିବ।
ନାଇଁ କଣ କହିଲ କହୁଛନ୍ତି ଯେ ଗ୍ରାଇଣ୍ଡରଟାରେ କଲେ ବେଶୀ ଗ୍ୟାସ୍ ପ୍ରବ୍ଲେମ କଣ ପାଇଁ ନା ସେ ଯୋଉ ବାଟି ହେଇଯାଉଛି। ନା ତାର ଯୋଉ କଣ ଗୋଟେ ଫେଣଟେ ହଉନି କିନ୍ତୁ ଏଇ ପଥରରେ ଦେଲେ ପଥରରେ ବାଟିଲେ ପଥରର ଯୋଉ ଗ୍ୟାସ କହୁଛନ୍ତି କମି ଯାଉଛି ମାନେ ଗ୍ୟାସ ହବନି ପଥରରେ ବାଟିଲେ ଆଗରୁ ଏଇଥିପାଇଁ ଶିଳରେ ବାଟନ୍ତି। ଆଜିିକାଲି ତ ଆଉ ଶିଳ କେହି ବାଟିବେନି ମେସିନ ଦ୍ୱାରା ଶିଳ ଆସିଛି ହେରି ଆଉ।
ହଁ ସେଇ ତ ଆଉ ସବୁ ନୂଆ ନୂଆ ଡିଜାଇନ। ବାହାରୁଛି ଆଉ ଆଉ ଏଥିପାଇଁ ରୋଗ ସମସ୍ତଙ୍କର ବାହାରୁଛି ଆଗରୁ କ ପାଣି କାଢୁଥିଲେ କୂଅରୁ ଚୁଲି ରେ ରୋଷେଇ କରୁଥିଲେ ଏବେ ସବୁ ସୁବିଧା ହେଇଯିବା କୁ ସମସ୍ତଙ୍କର ଦେହ ଖରାପ ହେଇଯାଉଛି।
ଏବେ ବା ଆକ୍ୱାଗାର୍ଡ ପାଣି ନ ପିଇଲେ ଦେହ ଖରାପ ହଉଛି। ଆଗରୁ କୂଅ ପାଣି ପିଉ ନଥିଲେ।
କୂଅ ପାଣି ଆଗରୁ ପୁରା ଥଣ୍ଡା ପାଣି କୂଅର। କୂଅର ପାଣି ପରିଷ୍କାର ଥଣ୍ଡା।
ଏବେ କିନ୍ତୁ ଚେଞ୍ଜ ବି ହେଇଗଲାଣି ଦେଖ ସମସ୍ତେ ମଟକାରେ ରଖୁଛନ୍ତି। ସମସ୍ତେ ଆଜିିକାଲି ଅଲଗା ଅଲଗା ମାନେ ତରିକା ବାହାର କଲେଣି ନାଇଁ ଦେହ ଖରାପ ନହବା ଯୋ।
ଠିଆପାଣି ଟା ଥଣ୍ଡା ତଳେ ବାଲି ଓଦା ବାଲି ରଖିଦବ
ହୁଁ ନା ଆମ ଆମର ଏମତି ରଖୁଛୁ। ଯେ ଆମର ଏଇ ସି ଖରା ଦିନ ଟା ହେମିତିରେ ପଳେଇଲା। ଏଇ ଶୀତରେ ଆଉ କେହି ପିଇବେନି ଏଇନୁ କାରଣ ବହୁତ ଥଣ୍ଡା ଲାଗିବ ପଣିଟା ଆଉ କେହି ପିଇବେନି। ଆମେ ହେ ମାଟକା ଟାକୁ ମାନେ ଉଗୁଡେଇକି ସଫାସୁଫି କରିକି ଥୋଇଦବୁ।
ଭଲ କଥା ନା ଭଲ ଏଇଟା ମାଟିର ବି ଦେଖୁନାହାନ୍ତି ବୋତଲ ବାହାରିଲାଣି ଆଜିକାଲି।
ହଁ ବୋତଲ ବି ରଖିଥିଲୁ ଯେ ସିଏ ଦୋକାନ ଆମର ଦୋ ଦୋକାନ ଅଛି ଇଲେକ୍ଟ୍ରୋନିକ୍ ଦୋକାନ। ତ ସିଏ ନେଇକି ପଳେଇଲେ କହିଲେ ଏଇଟା ରେ ମୁଁ ପିବେ କହିକି ଗ୍ଲାସ ଟେ ମାଟି ଗ୍ଲାସ ଟେ ଦିଟା ଆଣିଥିଲୁ ଗୋଟେ ଘରେ ରଖିଲୁ ଗୋଟେ ସେ ନେଲେ। ଆଉ ଗୋଟେ ବୋତଲ ଆଣିଥିଲୁ ଯେ ସିଏ ନେଲେ କହିଲେ ମୁଁ ଏଇଟା ପିଇବି ଦୋକାନରେ
ସବୁ ପୁରୁଣା ଜିନିଷ ଆଜି ଫେରି ଆସୁଛି ପୁରୁଣା ଜିନିଷ ସବୁ ଫେରି ଆସୁଛି ଏବେ। ଭଲ ଜିନିଷ ନା ଭଲ ଏଇଟା।
ଆଉ ରୋଷେଇ କଣ କରିବ ଦିନରେ?
ଆଜି ଆମର ଏଠି ନ ନନଭେଜ କଣ ଚିକେନ ହବ। ଆଉ ଭେଜ ରେ ସନ୍ତୁଳା ଆଉ କଣ ଭଜା ଭଜି ହବ ଆଉ।
ଭେଜ କିଏ ଖାଉଛି ନନ୍
ମୋ ମାମା। ମାମା ଭେଜ ଖାଆନ୍ତି ଖୁଡି ଏ ଚିକେନ ଖାଆନ୍ତିନି ଆମର ଆମର ସ୍ତ୍ରୀ ଲୋକମାନେ ଚିକେନ ଖାଆନ୍ତିନି। ଅଣ୍ଡା, ଚିକେନ ଆଉ ସବୁ ଖାଇବେ।
ଓହୋ ହଁ ଜଣଜଣଙ୍କ ଆଡେ ଅଛି ଏଇ ଇଏଟା। ମୁଁ ବି ମୋ ମାଉସୀ ଘରକୁ ଥରେ ଯାଇ ଥିଲି ମାନେ ପଢୁଥିଲି ହେତେବେଳକୁ ଯେ ସିଏ ବି ତା କୁଆଡେ ବି ଚିକେନ ବାହାହେଲା ପରେ ସ୍ତ୍ରୀ ଲୋକମାନେ ଚିକେନ ଆଉ ଅଣ୍ଡା ଖାଆନ୍ତିନି।
ଆମର ବି ସେଇୟା। ଆମର
ଘରେ କିଏ କିଏ ସବୁ ଅଛନ୍ତି ଏନୁ?
ମୋ ବାପ ଘରେ ମୋ ମା, ଭାଇ, ଭଉଣୀ ସମସ୍ତେ। ଶାଶୁ ଘରେ ସ୍ଵାମୀ ମୁଁ ଶାଶୁ, ଶ୍ୱଶୁର, ମୋ ଛୋଟ ଝିଅ।
ଆଉ ଗୋଟେ ଝିଅ ଖାଲି ‌।
ଆଜ୍ଞା ଗୋଟେ ଛୋଟ ଏ ଦେଢ ବର୍ଷ ହେଇନି ଆହୁରି ତାକୁ।
ଓହୋ ହେ ମୋର ଦିଟି ପୁଅ ଗୋଟେ ହଉଛି ଥ୍ରୀ କ୍ଲାସ ପଢୁଛି ଆଉ ଗୋଟେ ଏଲ କେଜି ପଢୁଛି।
ଆଜ୍ଞା ଦି ଜଣ ହେଲେ ଭଲ। ନୁହ?
କଣ କହିଲ?
ଦି ଜଣ ହେଲେ ଭଲ।
ହଁ ମୋ ଶାଶୁ ସବୁବେଳେ କହିବେ ପା ଗୋଟେ ଆଖି ଆଖି ନୁହେଁ ଗୋଟେ ସାକ୍ଷୀ ସାକ୍ଷୀ ନୁହେଁ।
ଓହୋ
ତ ସେ ଆମେ କରୁ କି ନ କରୁ ଆମର କିନ୍ତୁ କମ୍ପଲସରୀ ଦି ଦିଟି ହେଇଛି। ତିନି ଜଣ ଜାଗର ତାପରେ ତମେ ଯଦି କରିବ ତମ ଇଛା କିଛି ମାନେ ନୁହେଁ ଯେ କରିପାରିବନି। ଆଉ କିନ୍ତୁ କ ଦିଦି ଟି ଦିଇଟି କରିବ ତାପରେ ତମେ ବନ୍ଦ କର କର କିଛି ଅସୁବିଧା ନାହିଁ ତାଙ୍କର।
ହଁ ହେଟା ଭଲ।
ଏଇ ଯେ ମୋ ହଜବେଣ୍ଡ କହିଲେ କରେ ଏକାଥରକେ ହେଇଯିବ ଗୋଟିଏ ରନ୍ଧା ରେ। ବୋଲି ଇଏ ମୋର ମୋ ମୋ ପୁଅ ଟି ତିନି ବର୍ଷ ହେଇନଥିଲା ମୋ ସାନ ପୁଅ ରହିଲା। ତାପରେ ମୁଁ ଫ୍ୟାମିଲି ପ୍ଲାନିଂ ଅପରେସନ ଅବସ୍ୟ ହେଇ ପ ଇଲି କହିଲି ନାଇଁ ପୁଣି ଏ ମାନେ ମୋର ଟିକେ ପ୍ରୋବ୍ଲେମ ଥିଲା କଣ ମୋ ପୁଅଟି ଯେତେବେଳେ ସାନ ପୁଅଟି ହେଲା ବଡଅ ପୁଅର ବଡ ପୁଅ ବେଳକୁ ଅପରେସନ ହେଇଯାଇଥିଲି। ସାନ ପୁଅ ବେଳକୁ ଅପରେସନ ବେଳକୁ ଆଠ ମାସ ହେଇ ମୋର ସବୁବେଳେ ପେନ୍ ହେଲା ଖାଲି ମାନେ ବହୁତ କ ସ। ଷ୍ଟ ହେଲା କି ଦେଖିଲା ବେଳକୁ ଭି ଭିତରୁ ଭିତରୁ ପେଟର ଗୋଟେ ସ୍ତର ଯୋଉ ଆମର ଅଛି। ସେ ଅଲରେଡି ଫାଟିକି ତାର ଚୁଟି ଫୁଟି ସବୁ ବାହାରିକି ପଡିଥିଲା ତ ତ ହେଇଥିପାଇଁ ରିକ୍ସ ନା ଆଠ ମାସରେ ହେଇଯାଏ ଅପରେସନ କରିକି ପୁଅ କୁ ଆଣିକି ବହୁତ କଷ୍ଟ ରେ ରହିଛି ସେ ବି ମାନେ ଆଇସିୟୁ ରେ ରଖିକି ଆଠ ମାସ ଛୁଆ ନା କେଦି କେଦେ ହେଇଥିବ। ତାକୁ ଆୟୁଷୁରେ ରଖିକି ମାନେ ବହୁତ କଷ୍ଟରେ ବା ଆଜିକାଲି ସମସ୍ତେ ମନେ ପକେଇବେ ଛୁଆ ଟା ଏଡିକି ଟିକେ ହେଇଥିଲା ନା।
ମୋର ବି ସେ ରହିଥିଲା। ମୋର ସତର ଅଠର ଦିନି। ଆୟୁଷୁରେ ଥିଲା।
ନାଇଁ ମୋର ପାଞ୍ଚ ଦିନ ଛଅ ଦିନ ଖଣ୍ଡେ ରହିଥିଲା ସେ ବେସି ରହିନଥିଲା କହିଲେ ଭଲ ଅଛି। ଭାଇ କାନ୍ଦି ପାଇଲାନି ହଉ ଆଉ ହଉ ରଖୁଚି।
ହଁ ହଉ।